ଜୟ ଜଗନ୍ନାଥ।
ଜୟ ଜୟନାଥ ଭାଇ।
କଣ କରୁଛନ୍ତି ଆପଣ
ହାଲୋ ହ
ଆଜ୍ଞା।
ହ୍ୟାଲୋ
ବୟସ ଠିକ ରେ ଶୁଭା ହାଉଛି ତ
ଆପଣ ଟିକେ କଟି ଯାଉଥିଲା ଏବେ ଆସିଲା କ୍ଲିଅର
ହଁ ହଁ ଭାଇ କେମିତି ଅଛନ୍ତି ଭଲ ହଁ ଭାଇ କୋଉଠି କୋଉଠୁ କହୁଥିଲେ ହ୍ୟାଲୋ ଆଚ୍ଛା ଆଚ୍ଛା ଆଉ କେମିତି କଣ କାମ ଚାଲିଛି
ଉ ଗାଡି ଲାଇନ ଆଜ୍ଞା ଆମର ମାଇନ୍ସିରେ
ମାନେ ଆପଣଙ୍କର ଗାଡି ମୋର ବି ବିଜନେସ ଅଛି ମୋର ଇଭେଣ୍ଟ ଲାଇନ ର ବିଜନେସ୍ ଅଛି
ଆଜ୍ଞା
ଏଇ ଡେକୋରେସନରିକ ଯୋଉ ବାହାଘରେ ଆଉ ବ୍ରତର ହ୍ୟାଲୋ ଆପଣଙ୍କର କଣ ନିଜର ଗାଡି
ନାଇଁ ନାଇଁ ମାଇଣ୍ଡ ସେଟ ଆଜ୍ଞା ଚଲଉଛି ଠିକ୍ ଅଛି
ଆଚଛା ଆଚ୍ଛା କଉଠ କୋଇଟା ପଡ଼ବେ
ନାଇଁ ଆଜ୍ଞା ଆମର ଏଇ କୁଲ ମାନସରେ
କୋଲମାଇନ୍ସ ଆଚଛା
ଆଉ କେମିତି କଣ ମାନେ ବେପାର ଚାଲିଛି ଏବେ ତ ବର୍ଷା ଦିନ ଆସିଗଲା ବୋଧେ
ନାଇଁ ଆଜ୍ଞା ବର୍ଷା ତ କାହିଁକି କହିବା କଥା ଖରା ତ
ଆଚ୍ଛା ଆଚ୍ଛା
ଏତେ ଗରମ ହଉଛିେ ଦେହରେ ଖାଲି ଗଞ୍ଜିରେ ପିନ୍ଧିକି ବୁଲି ବୁଲି
ହଁ ସେଟା ବି ସତ ନା ଏଥର କଥା ବହୁତ ପରା ଯ ରହିଛିେ
ଆଜ୍ଞା ସୁପର ଏଲିନ୍ କଣ ଆସି ସେଇ ପ୍ରଭାବରେ ବେଶୀ ହେଉଛି ଆଉ
ହଁ ଏଥିରକ ତ ବର୍ଷା ବି କାଇଁ ଏବେ ଯାଏ ଦେଖା ଦର୍ଶନ ନାହିଁ
ନା ବର୍ଷା ଏଥର କଣ କଣ କହୁଛନ୍ତି ଆଜ୍ଞା ଅଧିକ ପରିମାଣରେ ବର୍ଷା ନାହିଁ ଏବସ
ବର୍ଷା ତ ଯାହା ଆମେ ଏଇ ଇନଷ୍ଟା ୟେ ରୁ ଦେଖୁଥିଲୁ ଏ ବର୍ଷା ମାନେ ଆଗକୁ ପଳେଇଲାଣି ବର୍ଷା ଉଭେଇ ଗଲାଣି
ଏ ଜୁନ ବେଳକୁ ତଳି ଗଛ ତଳା ବଳା ମାନେ ବିଗଡା ବୁଡିବା କଥା ବର୍ତ୍ତମାନ ଜୁଲାଇ ଆସିବ ଜୁନ ସରୁ ଜୁଲାଇ ଆସିବ ବର୍ତ୍ତମାନ ଏବର୍ଷ ତ ମାନେ ବର୍ଷାକୁ ଦେଖା ନାହିଁ କି ଗଛ ବି କି ଗୋଟେ ଲୋକ ପକେଇ ପାରୁନାହାନ୍ତି ତୋଳି
ହଁ ହଁ ଆପଣଙ୍କ ଗାଁ ରେ ତ ଏବେ ଫସଲ ତାହେଲେ ହେଇପାରିବନି ଏବେ ନା ଏବେ ତ କେନାଲ ଫେନାଲ ରୁ ବି ତ
ନାଇଁ ଆଜ୍ଞା ଆମର ଏୋଟେ କେନାଲ ଯାହା ଉପରକୁ ନେଇକି ଯି ବର୍ଷା ପାଣି ହୁଏ ସେତିକରେ ଚାଷ ବାଷ ଧାନ ଚାଷଷ କ୍ଷତିଟା ଖାଲି ହୁ ଆମର ଆଉ ବିଶିଷ୍ଟ କିଛି ନାହିଁ ଖାଲି ତ ଧାନ
ଓ ହୋ ଆଚ୍ଛା ଆଚ୍ଛା
ହୁଁ
ମାନେ ଏଇଟା କୋଉ ପଟ ସାଇଡ ର ମାନେ ଓଡିଶ ର କୋଉଠି ଉତ୍ତର ପଟେ ନା କୋଉ ପଟେ
ଆମର ଉତ୍ତର ପୂର୍ବକୁ ଆସିବ ଆଜ୍ଞା ଆଜ୍ଞା
ତେବେବି ବି ପୂର୍ବପଟେ ତ ଯାହାେଲେ ବି କେନାଲ୍ ଫେନାଲ୍ ତ ସୁବିଧା ଇଏ କରୁଥିବେ ବୋଧେ।
ନାଇଁ ଆଜ୍ଞା ପୂର୍ବପଟେ ସେତେ ସେମ୍ ତି ଅଛି ସୁବିଧା କିନ୍ତୁ ଆମ ର ଉ ଜଙ୍ଗଲ ପାହାଡ ଏରିଆ ଟିକେ ତ ସେଇଭଳି ମାନେ ସେଇଭଳି ପାଣି ଫି ତାକା ନାହିଁ ଆମର ଏପଟେ।
ଓହୋ ହୋ। କାନାଁ ଉତ୍ତର ଆଡେ ଯାହା ହେଲେ ବି ସେମାନେ ତ ଉଁ କେନାଲ୍ ଫେନାଲ୍ ର ସେମିତି ସୁବିଧା ବୋଧେ ଏତେ ନାହିଁ କିନ୍ତୁ ପୂର୍ବ ଓଡିଶାରେ ଏଁ ବେଶୀ ଥିବ ବୋଲି ମୁଁ ଭାବୁଚି କାଇଁନା ଆମେ ତ ଆଁ ଆମ୍ ପଶ୍ଚିମ ଓଡ଼ିଶା ଆମେ ରାଉରକେଲାରେ ରହୁଚୁ ତ ଆମେ ପଟେ ତ ଜାଣିପାରୁନୁ ଏତେ କେନାଲ୍ ଫେନାଲ୍ ର। ଗୋଟେ ବି ଅଛି କେନାଲ୍ ଆମ୍ ମାହିିବି ନାହିଁ କିନ୍ତୁ ପୂର୍ବ ଓଡିଶାରେ
ଏରିଗେସନ୍ ଆଜ୍ଞା ସବୁଆଡେ ଅଛି ସବୁ ପ୍ରତ୍ୟେକ ବ୍ଲକରେ ଏରିଗେସନ ଅଛି। କିନ୍ତୁ କୋଉ ପଞ୍ଚାୟତରେ ହେଇପାରୁଚି କୋଉ ପଞ୍ଚାୟତ ରେ ହେଇପାରୁନି।
ହଁ ହଁ ହଁ ହଁ। ଆମର ଯେମିତି ଏପଟେ ରାଉରକେଲଲା ର ବାହାର ସାଇଡ୍ ଏରିଆରେ କାଇନା ରାଉରକେଲା ଭିତେରେ ତ ଆଉ ଚାଷ ଜମି ନାହିଁ।
ନାଇଁ ନାଇଁ ତ ସି ଏଇଟା ତ ଆପଣଙ୍କର ସି ଆପଣଙ୍କର ସିଟିଟା ହେଲା ଆଉ ସେ ଚାଷ କୋଉଠୁ ଆସିବ ହେଟି।
ହୁଁ ହୁଁ ନା ଆଗୁରୁ ଆମେ ଛୁଆ ବେଳେ ଦେ କୋଉଥୁଲୁ ଆମର ଏଇଠି ହଉଥିଲା ଆଗରୁ ଏବେ ତ ସବୁ ଖାଲି
ଆପଣ ଯୋଉଟା ଆପଣ ଯୋଉଟା ଛୁ ଆପଣ ତ ଛୁଆବେଳେ ଦେଖିଥିବେ ବର୍ତ୍ତମାନ ସେଠେ ବିଲ୍ଡିଂ ଠିଡା ହେଇଥିବ।
ବିଲ୍ଡିଂ ଛିଡା ହଁ। ନା ଆଗରୁ ଯେମିତି ବର୍ଷା ହୋଉଥୁଲା ମାନେ ଦି ପର ହେଇଗଲେ ବର୍ଷା ଦିନ ଆସୁଥୁଲା। ଏବେ ତ ଆମ ଛୁଆ ମାନେତ ଆ ଆଉ ବର୍ଷା ଦେଖିବାକୁ ବି ମାନେ ଇଏ ହେବେ।
ଏ ଆଉ କିଛି ବର୍ଷରେ ପାଣି ପାଇଁ ଆହାକାର ହେଇଯିବ।
ହଁ ସତକ ତ ସେଇଟା ହବ ଆଉ। ତମେ ଠିକ ଅଛ? ନା ବର୍ଷା ପାଣି କି ରଖିବା ପାଇଁ ଆମେ କିଛି ଇଏ କରିପାରୁଚେ
ଯୋଉ ଯୋଉ ଆରରେ ଯୋଉା ରେଟ୍ ରେ ଆଜ୍ଞା ଗଛ କଟା ଯାଉଛି।
ଆଜ୍ଞା।
ପ୍ଲାଣ୍ଟ ବସୁଚି ସେଇ ହାରରେ ଆଜ୍ଞା ବ ର୍ଷା ବି କଟି କଟି ଯାଉଚି ଆ
ଆପଣ ଦେଖୁନାହାନ୍ତି ଯେତେ ବିଲ୍ଡିଙ୍ଗ ହୋଉଚି ସେତେ ଆପଣଙ୍କର ଦେ କନ୍ତୁ ବୋରିଂ ଖୋଳା ହୋଉ ଗୋଟେ ଅ ପ୍ଲଟ୍ ପିଛା ଦିଟା ଖଣ୍ଡେ ବୋରିଂ ଖୋଳୁଚ
ଆଇଁ
ଆଉ ତା ତା ଦେହରୁ ଯଦି ସେଟା ବି ଯଦି ଫେଲ୍ ହେଲା ଆଉ ଦି ଚାଟା କରୁଛନ୍ତି ତ ଆସିବ କୋଉଠୁ। ଗ୍ରାଉଣ୍ଡ୍ ଲେ ଲେବଲ୍ ରେ ପାଣି ଥିଲେ ତ।
କିଛି ଖୋଳିଲେ ବି ସେଇଭଳିଆ କୋଲାପ୍ସ୍ ହେଇଯାଉଛି ସେଇଭଳିଆ ସେଇୟଉ କିଛି କରୁନାହାନ୍ତି ତା ପ୍ରତିକାର କିଛି କରୁନାହାନ୍ତି।
ଆପଣ ସେଇଟା ଯୋଉ ଅଛି ତାଙ୍କର ପନ୍ଦର ଫୁଟୁ। କି ତିରିଶ ଫୁଟ୍ ରେଡିଆସ୍ ଭିତରେ ଆପଣ ଖୋଳି ପାରିବେନି।
ଆଜ୍ଞା।
କିନ୍ତୁ ଗୋଟେ ଘରର ଲାଗିକି ଆଉ ଗୋଟେ ଖୋଳି ଦଉଛନ୍ତି ଯଦି ସେଇ ଝରରୁ ପଡିଗଲେ ତ ସେଇଟା କୋଲାପସ କରିଯିବ। ଦିଜଣଙ୍କ ବା ବୋରି କୋଲାବସ ଯିବ।
ଆପଣଙ୍କର ସେ ଯୋଉ ଆପଣଙ୍କର ସେଠ୍ ମହାନଗର ଟା ସେଟା ଆପଣଙ୍କର ରେଷ୍ଟ ଥିବ କିଛିଟା? କିନ୍ତୁ ଆମ ଆଡେ ଖୋଲାରେ ଯୁଆଡେ ସେଆ କହିପାରିବେ।
ନାଇଁ ନାଇଁ ନାଇଁ ଏଠି ବି ରେଷ୍ଟ ଅଛି କିନ୍ତୁ ମୁଁ ଦେଖନ୍ତୁ ଗୋଟେ ହଜାର ସ୍କୁୟାର ଫୁଟ ର ଗୋଟେ ପ୍ଲଟ ହେଲା। ତ ମୋ ଘରେ ଗୋଟେ ମୁଁ ଖୋଳିବି ନା ନାଇଁ ତ ପାଖ ବାଲା କହ ମୋ ଘରେ ବି ମୁଁ ଗୋଟେ ଖୋଳିବି। ତ ତିରିଶ ଫୁଟ କଣ ରେଡି ମାନେ ବେସରଦ ଭିତରେ ସେଇଟା ହଉଛି କି ସେଇ ଦଶ ଫୁଟ ବାର ଫୁଟ ଭିତରେ ହିି ଖୋଳୁଛନ୍ତି।
ଆଜ୍ଞା ଆଜ୍ଞା ପା ପାଣିରେ ଫେରେ ଗୋଟେ ପାଣିରେ ଗୋଟେ ଫେରେ ସ୍ତର ଥାଏ। ଆପଣ ଗୋଟେ ଜାଗାରେ ଛିା ଏତେ ବି ବାାରୁଥିବେ ଆପଣ ପାଞ୍ଚ ହାତ ଗଲାାରୁ ସେଇଟା ବାହାରିବନି ଆଉ
ବାହାରିବନି ତ ସେଇ ଜିନିଷ ହେଲା। ମାନେ ସେଇ ପାଖାପାଖି ଯଦି କେତ ମାନେ ଲାଗି ଲାଗି ଘର। ଆମ ଗାଁ ପାହଁରେ କଣ ଯେମିତି ଦୂର ଦୂରରେ ଟିକେ ଘର ଅଛି। ଗୋଟେ ଖୋୋଲିଦଲେଁ ଠିକ ଅଛି ତିରିଶ ଚାଳିଶ ଫଟ କି ପଚାଶ ଫୁଟ ଦୂରରେ ଆଉ ଜଣେ ଖୋଳୁଛି କି ଟ୍ୟୁବୱାଲ ଟା ବି ଯୋଉ କରାହାଉଛି ଶହେ ଫୁଟ ସବୁଠୁ ଦୂରରେ କିନ୍ତୁ ଏଠି ତ ଘରକୁ ଘର ଲାଗିଛି। ମୋ ଘରେ ଗୋଟେ ଖୋଳା ହେଲାଣି ତ ତା ଘରେ ଗୋଟେ ଖୋଳା ହେଲାଣି। ଆଉ ପାଣି ଆସିବ କୁଆଡୁ।
ସି ସିଟିରେ ଆଜ୍ଞା ଆପଣଙ୍କର ମହାନଗର ମିନିମମ ଏ ଚାଳିଶ ରୁ ପଇଁଚାଳିଶ ଲଖ ମାନେ ଫି୍ଟି ପପୁଲେସନ ଥିବ?
ନା ରାଉରକେଲା ର ଏତେ ହବନି। ଠି ପାଞ୍ଚ ଲକ୍ଷ ଭଳିଆ ହେବେ ଆଉ।
ପାଞ୍ଚ ଲକ୍ଷ ହେଲେ ଆପଣଙ୍କର ହିସାବ କରୁନାହାନ୍ତି ପାଞ୍ଚ ଲକ୍ଷରେ ପାଞ୍ଚ ଲକ୍ଷ ଟା ମାନେ ଆମର ବୋରିଂ ହେଇଥିବ।
ହଁ ହଁ ମାନେ ପାଞ୍ଚ ଲକ୍ଷ ମାନେ ବୋରିଂ ଯଦି ହେଲା ମାନେ ତା ଦେହରୁ ଲକ୍ଷେ ଧରନ୍ତୁ
ଲକ୍ଷେ ଯଦି ଧରଲେଣି ବି ତ ଗୋଟେ ଗୋ
ଆପଣ ଗୋଟେ ପ୍ଲଟ କିଣିଥିବେ? ଆପଣ ଗୋଟେ ଜାଗାରେ ଥିବେ ଆପଣ ଗୋଟେ ପ୍ଲଟ କିଣିବେ। ସେ ପ୍ଲଟ ପାଇଁ ଆପଣ ବି ବୁରିଙ୍ଗ ଟେ ଖୋଳିବେ। ମାନେ ଜ ଜଣେ ମାଲିକ ର ଦି ତିନିଟା ନାକ୍ଷେ ବୁରିଙ୍ଗି ହଉଛି ସେଠି। ହିସାବ କରିଦେଲେ ପାଞ୍ଚ ଲକ୍ଷ ହେଇଯିବ।
ସ ସେଇ ସେଇ ଜିନିଷ ନା
ପାଞ୍ଚ ଲକ୍ଷ ମାନେ ଆମେ ଯଦି ମାନେ ଏମିତି ଗୋଟେ ଏକ୍ଜାମ୍ପଲ ଧରିବା ଗୋଟେ ଲକ୍ଷଟେ ଗୋଟେ ଏରିଆ ର ପାଣି ସେ ସାରିଦବ ପୁରା। ତ ପାଞ୍ଚ ଲକ୍ଷ ତ ମାନେ ତା ତଳ ତା ତଳ ପତ୍ର ପଟେଇକି ବାହାରିଲା ବହୁତ ଗୁଡା କୋଲାପସ କରୁଛି ସେଇଥିପାଇଁ ଆଉ।
ଆପଣଙ୍କର ବେଦ୍ୟ ବ୍ୟାସରେ ଅଛି ବୋଲି ଟିକେ କିଛି ଟିକେ ଇଏ ରହିଯାଉଛି ଆପଣଙ୍କର ହେଠି
ନା ନାଇଁ ବେଦୀ ଆସନି ଆମେ ଏପଟେ ହଁ ନଦୀ ଟା ଅଛି କିନ୍ତୁ ସେଟା ପାଣି ଯୋଗେଇ ପାରୁନି ଏବେ।
କେତେ ଆଜ୍ଞା ପାଣି କୁଆଡେ ଆସିବ ସେ ତ ଝାରଖଣ୍ଡ ଯୋଉ ଆମର ଛତିଶଗଡ ସଏ ବନ୍ଦ କଲାଣି
ହଁ ଛତିଶଗଡ଼ ବନ୍ଦ କଲା ଏପଟେ ଏଇ ଆପଣଙ୍କ ଝିର୍ ପାାଣିରୁୁ ବେଦିବାସ ଆସିବା ଭି ତେରେ ଅ ଦିଟା ଡ୍ୟମ୍ ହେଇସାରିଲାଣି। ସେପଟେ ଗୋଟେ ଉ ବେଦିବାସରୁ ଆଗକୁ ଆପଣଙ୍କର କୋଉଠି ସେଟା। ଏଇ ରାଞ୍ଚି ପାଖରେ ମାନେ ଝାରଖଣ୍ଡରେ ଝାରଖଣ୍ଡର ଗୋଟେ ଇଏ ହେଇଚି ତାପରେ ରହିଗଲା ଛତିଶଗଡ
ଏବେ ଆପଣଙ୍କର ସେଇଟା ଇ ବିନା କଣ ଗୋଟ ଅଛି। ନଦୀ ସେଇଟା କଣ ଗୋଟେ ହବାର ଅଛି ବନ୍ଧ।
ଏ ନଦୀ ଟା ହୋଉଚି ଝାରଗୁଡା। ସେଇଟା ଡିଷ୍ଟ୍ରିକ୍ଟି ଅଲଗା ଅଲଗା ଡିଷ୍ଟ୍ରିକ୍ ହେଇଯାଉଚି।
ଆଚ୍ଛ ଆଚ୍ଛା।
ସିଏ ବି ଆସିକି ସେଠି ବି ଇଏରେ ମିଶୁଚି। କିନ୍ତୁ ଏଇଟା ଆମର ହୋଉଚି ବ୍ରାହ୍ମଣୀ ନଦୀ ଟା।
ଆଜ୍ଞା। ଦେ-ଦେଖିଚି ଆଜ୍ଞା। ଯା-ଯାଇଚି ମୁଁ ଥର ଯାଇଥିଲି।
ଆସିଛନ୍ତି?
ହଁ ଥରେ ଯାଇଥିଲି ସେ ବୁଲବୁମ ଗଲା ବେଳକୁ ଯାଇଥିଲି ଠାକୁରଙ୍କ ଇଏରେ। ସେ ବୋହୁତ ଗୁଡାଏ ଦିନ ହେଇ ବର୍ଷେ ହେଇଗଲାଣି।
ଓ ହୋ ହୋ।
ଦି ହଜାର ପନ୍ଦର ଷୋହଳ ବେଳକୁ ଯାଇଥିନି।
ଏଇଟା ହୋଉଚି କଣ ତ୍ରି-ତ୍ରିବେଣୀ ସଂଙ୍ଗମଟା ତ ଶଙ୍ଖ କୋଇଲି ଆଉ
ଏଇଗୁଡା ନା ଆଜ୍ଞା ମୁଁ କହିଲ ଭଲ ବୋହୁତ ବଢିଆ ଜାଗା ମତେ।
ହଁ ଅ ବୋହୁତ ବଢିଆ ଜାଗା। ଆଉ କେବେ ଆସନ୍ତୁ ଏ ଉ ଥରେ ବେ ରାଉରକେଲା ଆଡେ ବୁଲି।
ଯିବା ଆଜ୍ଞା ନିହାତି ଯିବା ଯଦି ଏମାନେ ଏମିତି ଟିକେ ଭଲ ରହିଲା ତ ଦେହ ପା ଟିକେ ଯିବା ଆଉ।
ଆଜ୍ଞା ଆଜ୍ଞା। ଖାଇ ପିଆ ହେଇ ସାରିଲାଣି?
ଆପଣ ଖାଇ ସାରିଲେଣି?
ହଁ ଏବେ ଜଷ୍ଟ ଟିକେ ଲଞ୍ଚରେ ଆସିଥିଲୁ ତ।
ଆଜ୍ଞା ଆଜ୍ଞା ହୋଉ। ହୋଉ ଜୟ ଜଗନ୍ନାଥ ଭାଇ ଆପଣଙ୍କ ସାଙ୍ଗେ କଥା ହେଇକି ବୋହୁତ ଭଲ ଲାଗିଲା ମତେ।
ଆପଣଙ୍କୁ ମତେ ବି ଭାଇ ଖୁସି ଲାଗିଲା।
ଆଜ୍ଞା।
ଆଜ୍ଞା ରହୁଛି ଆଜ୍ଞା।
ଆଜ୍ଞା।